ହ୍ୟାଲୋ।
ହ୍ୟାଲୋ।
ଆଣ୍ଟି ଗୁ ଶୁଭ ସଂନ୍ଧ୍ୟା।
ହଉ ଆଉ ଆଉ କଣ କର ଏଇ ଝିଅର ମୁଣ୍ଡ କୁଣ୍ଡେଇ ଦଉଛି ସିଏ ଯିବ ବରଯାତ୍ରୀରେ
କୋଉ ବରଯାତ୍ରୀ ଆଣ୍ଟି
ଶିବଙ୍କ ବାହାଘର ଯୋଉ ହେଇଛି ଆଙ୍କେ ସବୁ ବରଯାତ୍ରୀରେ ଯିବେ ତ
ଆଚ୍ଛା ଆଚ୍ଛା ଓ ଇ ବି ବରଯାତ୍ରୀ ରେ ଯିବକି
ହଁ ହଁ।
ଆଛା ନାଇଁ ଆଉ କଣ କରିବି
ଆଜି ଡିୟୁଟି ସରି ଗଲାଣି
ଡିଉଟି କଣ ଯେ ଟିୟୁସନ ସରିଲା ଆଉ ଜଣଙ୍କର କିଏ ଆଜି ଏକ୍ସପାଇର କରିଯାଇଛନ୍ତି ତ ମୁଁ ସେଥିପାଇଁ ଯାଇନି ଆଉ
ଆ ତମେ ଆସିବ ବୋଲି କହୁଥିଲ ବା
ଯାଇନି ଆଉ ଟିକେ ଦାଦା ନାହାନ୍ତି। ଦାଦା ଆସିଲେ ଯାଇ ଯିବି ଆଉ ଦୋକାନରେ ଅଛୁ।
ଓହୋ କଣ ଖାଇଥିଲ କଣ?
ପଖାଳ ଭାତ ଖାଇଥିଲି ଇପି ଖାଇଥିଲି ବଡି ଚୁରା ଖାଇଥିଲି।
ପଖାଳ ଭାତରେ କଣ ଖାଇବାକୁ ଭଲ ଲାଗେ କହିଲ।
ମତେ ପଖାଳ ଭାତରେ ଏଣ୍ଡି ସଜନା ଶାଗ ଭଜା ଆଳୁ ଚକଟା ଆଉ ବାଦାମ।
ଆଉ ଭାତରେ କଲରା ଆଇ କହିଲେ ତା ସାଂଗରେ କରଲାର ଭଜା ହଁ।